ହ୍ୟାଲୋ।
ହ୍ୟାଲୋ।
ହଁ ଆଉ କଣ କରୁଥିଲେ?
କହ, ହଁ ରୋଷେଇ କରୁଥିଲି ପା।
ଆଉ, ଆଉ କୁହନ୍ତୁ ତମର ଏରିଆରେ କଣ କେମିତି ଖବର ସବୁ।
ଆଜି ତ ପ୍ରବଳ ଗରମ ଆମ ପଟେ ହଉଛି ଆଉ-ଉ-ଉ ତମ ପଟରେ କଣ କେମିତି ହଉଛି ଆମର ଆଜି ପ୍ରବଳ ଗରମ ଘରୁ ବାହାର କରି ହଉନି ଏଇ ତିନିଟା ବେଳେ ଟିକେ ପାଗ ଦେଖେଇଛି ଭଲ। ମାନେ ବର୍ଷା ଟିକେ ଫିରି ଫିରିଆ ବର୍ଷା ହେଇକି ପଳେଇଲା, ଆଉ ଏଇନା ତ ବର୍ତ୍ତମାନ ପୁରା ଫାଙ୍କା ଆକାଶ। ବର୍ଷାର କିଛି ଆଭାସ ନାହିଁ। ତରାା ଯା-ଯା ପଡିଛି ଆଉ କଣ ହବ ଧାନ ଗଛ ତଳି ତ ପକେଇଥିଲୁ ସବୁ ମରିଗଲାଣି ଆଉ। ଫସଲ ମାଡ ଖାଇବ ଏ ବର୍ଷ।
ଓ ଆମ ସେମିତି ସକାଳେ ପୁରା-ଆ-ଆ ଗରମ ଥିଲା। ଆଉ ଏବେ ବି ସେ ତିନିଟା ବେଳକୁ ଟିକେ ଏ ଫିରି-ଫିରି ଟିକେ ଦିନେ ବର୍ଷା ହେଲା ତାପରେ ଆଉ ନାହିଁ ପୁରା ଏବେ ବି ପୁରା ଫାଙ୍କା ଆଉ।
ହଁ ବର୍ଷା ବି ସାର ହଁ ବର୍ଷା ତ ନାହିଁ କଣ ହବ କେଜାଣି ଧାନ ଗୁଡା ତ
ଧାନ ତଳି ଫଳି କଣ ହେଲାଣି?
ଧାନ ଆମର ପକେଇଛୁ କଳା ଚମ୍ପା ଯମୁନା। ଆଉ ହଉଛି ଗୋଟେ ପାନ ଧାନ ଗୋଟେ ନୂଆ ଧାନ ପକେଇଛନ୍ତି। ଏଟା ଅମଳ ଅଧିକ ହବ। ଓଜନ କମ ଉଠିବ ଧାନଟାର ଉଅଟ ଏଟା କମ ଆସିବ କିନ୍ତୁ ତାର ଇଏଟା ବୋହୁତ ଅମଳ ହବ। ସେଇ ଧାନ ଗୋଟେ ପକେଇଚୁ ତପସ୍ୱନୀ ପକେଇଛୁ। ହେଲେ କଣ କରିମୁ ପାଣି ମଡେଇ ସାଇଲୁଣି ଦି ଥର ଆସିକି। ଖରା ଏତେ ଜୋରହଉଛି ଧାନ ଗୁଡାକ ଗଛ ଉଠି ଯାଇଛି। ହେଲେ ଝାଉଁଳି ପଡୁଛି ଆଉ। ଆ ପାଣି ସେ
ଆମ ଆଡେ ତ ସେଇ ଅବସ୍ଥା ସେମିତି ହଉଛି ଆଉ ଆମ ଘର ସେଇପରି ଚାଲିଛି। ଆଉ ଫସଲ କଣ କରୁଛ ତମ ଆଡେ?
ଫସଲ ସେ ଜହ୍ନି ଆଷାଢ ମାସିଆ ଫସଲ ମାନେ ଜହ୍ନି ଭେଣ୍ଡି କାକୁଡି। ଆଉ ଏଇଚି ବାଇଗଣ ମୁଞ୍ଚା ବି ଏ ଯୋଉ ମୁଞ୍ଚା ବିଲ ନେଲେ ଢିଅରେ। ସବୁ ବାଇଗଣ ଏଇଆକୁ ଲଗେଇଛନ୍ତି। ଆଉ ଚାଳରେ ମଡେଇବା ଯୋଉ ବୋଇ ତି କଖାରୁ ସେଇଗୁରା ଲଗେଇଛନ୍ତି।
ଆଉ ତମର ଏଇ ଯୋଉ ବାଇଗଣ ଟା କେମିତି କେମିତି ଚାଷ କର? ସେଇରା ପୁରା ମୂଳରୁ କେମିତି କହିଲ କେମିତି ଚାଷ କେମିତି କରବା ଆଉ ଏ ବାଇଗଣଟା।
ବାଇଗଣ ଟା ତ ସେମାନେ ମାନେ ମ ଚାଷୀ ଯିଏ ସେ ସେମାନେ ତାର ମଞ୍ଜି କିଣିକି ଆଣିକି ତଳି ପକେଇଦେବେ। ତଳି ତାର କେତେ ଦିନି ଭିତରେ ମାସକ ଭିତରେ ବୋଧେ ତଳି ଟା ହେଇଯାଏ। ଟମାଟୋ କଣ ବାଇଗଣ ସେମ ପ୍ରକାର ତଳି ପକେଇକି ତାପରେ ତାକୁ ମନ୍ଦା କରିବେ କରିକିରି ବାଉଣ୍ଡା ଲଗେଇଲେ ବା ଚେର ଟା କାଟିଦିଅନ୍ତି। କଣ ପାଇଁ କାଟନ୍ତି ମୁଁ ଅବଶ୍ୟ ଜାଣିନି କିନ୍ତୁ ଚେରଟା କାଟି ଦିଅନ୍ତି। ଆଉ ସେଇ ମାନେ ତାକୁ ସିଆର୍ ସି କରିକିରି ଗୋଡେ ଗୋଟେ ଗୋଟେ ଚାଖେଣ୍ଡ ନେଖା ଛାଡିକିରି ହାତେ ନଲେ ଚାଖେଣ୍ଡ ନାଖା ଛା ଛାଡ଼ିକି ଡିଷ୍ଟାନ୍ସ ଅନୁସାରେ ଗଛ ଟା ଚାରାଟା ଲଗେଇଦେବେ। ତାର ସାର ବିହନ ଯାହା ତାଙ୍କର ଦେବା ଔଷଧ ଫୋଷଧ ଦେଇକି ପାଣି ତ ମଡେଇବେ ମାଲରେ ତ ଆମର ବୋରିଂ ଆମର ହଉଛି ମେ ଗଭର୍ଣ୍ଣମେଣ୍ଟ ବୋରିଂ ବିଲ ଭିତରେ ପକେଇଛି। ତ ମାନେ ଯିଏ ଯେତେ ୟୁନିଟ ଉଠିବ ଯାହାର ସେଇ ୟୁନିଟ ଅନୁସାରେ ସେମାନେ ପଇସା ନେବେ।
ହ
ଆଉ ଏମିତି କରିକିରି ଆଉ ପାଣି ଫାଣି ମଡେଇଦେବେ ହେଲେ ଆମର ଲଗେଇଥିଲୁ ବାଇଗଣ ଯେ ସେ ବାଇଗଣ ଆମର ମାନେ ଫଳିଲାନି। ଗଛ ହେଲା ସେମିତି ଖାଲି ଯାହା ଯୋଉ ଫଳିଲା ଗୋଟେ ଗୋଟେ ଗୁଣ୍ଠେ ପାଖାପାଖି ବିଲରେ ଲଗେଇଥିଲୁ ଯାହା ଫଳିଲା ଖାଲି ପୋକରା। ତା ଦେହରେ କଣ ସେଇ ଲିମ୍ବ ବ ହଁ କରଞ୍ଚ ଆଉ ଏରା କଣ କେତେ ପ୍ରକାର ଚାରି ପାଞ୍ଚ ପ୍ରକାର ଗଛର ପତ୍ର ତାକୁ ଆଣିକି ଗୋଟେ ବାଲ୍ଟିରେ ପୁରେଇକି ତିନି ଚାରି ଦିନ ତାକୁ ରଖିଲେ ବତୁରେଇ କି ସେଇ ପାଣି ଟାକୁ ନେଇକି ଛିଞ୍ଚିଲା ଠୁ। ସେ ପୋକ ଗୁ ରା ଟିକେ ମାନେ ଔଷଧ କୁ ସେ ପୋକ ଖାତିର କଲେନି। ଏମିତି କରି ସେ ବାରଣ ଗଛ ଏବେ ବି ଅଛି ବିଲେରେ ହେଲେ ଫଳ ଆସୁନି।
ସେ ବର୍ତ୍ତମାନ ଦେଶୀ ଚିକିତ୍ସା ଟାଇପ ର ଚାଲିଛି। ଜାଣିଲେ କିି ଆମର ଗୋମ ଗୋମୂତ୍ର ଓହୋ ପାଞ୍ଚ ଲିଟର ଗୋମୂତ୍ର ପାଞ୍ଚ ଲିଟର ଆଉ ଯୋଉ ଲିମ୍ବ ପତ୍ର ଗୋଟେ କିଲ ଗୁଡ଼ ତିନି କିଲ ଅରଞ ଦି ପତ୍ର କିଲେ ଆଉ ଆଉ ଗୋଟେ ପତ୍ର ମିଶାଯାଏ ପତ୍ର କଣ ଗୋଟେ ମିଶା ହେଇକି ତିନି ମାନେ ଏ କୋଉସି ଦିନ ହେଟା ରୁହେ ପୁରା ରହିବ ଏକଉସି ଦିନ। ଏକୋଇଶ ଦିନ ରହିଲା ପରେ ହଁ ଏକୋଇଶ ଦିନ ରହିଲା ପରେ ପ୍ରାୟ ଏକୋଇଶ ଦିନ ପରେ ଏଟାଗୋଟେ ତାପରେ ତାକୁ ଛଣାଯାଏ। ଫଳ ରେ ଏବେ ଯେତିକିି ଭାରେ ମାନେ ଯୋଉ ପାଣି ରସଟା ଭାରେ ସେ ରସଟା ମାନେ ଦି ଲିଟର ଧର ବାହାରିଲା ଦି ଲିଟର କି ତିନି ଲିଟର ତିନି ଲିଟର ବାହାରିଲା ସେଥିରେ ଆମେ ପାଣି ଉଁ ମାନେ ଶହେ ଗ୍ରାମ୍ ରେ ଗୋଟେ ଲିଟର ପାଣି ଦିଆହବ।
ଓ ମାନେ ଶହେ ଗ୍ରାମ୍ ରେ ଗୋଟେ ଲିଟର ପାଣି ଆଡ୍ କରିଦବ?
ଆଡ୍ କରି ଦିଆହବ ପାଣି ପୂରେଇକି ଆମର ସେଇ ଯେକୌଣସି ରୋଗ ପୋକ ଧାନ ହଉ ସେ ପନିପରିବା ହଉ ସବୁଥିରେ ଏତେ ସ୍ପ୍ରେ କଲେ ଆମର ଇଏ ହୁଏ ଆଜିକାଲି ଯୋଉ ମେଡିସିନ୍ ଦିଆହେଉଚି ଜୈବିକ ମେଡିସିନ ସେଟା ଦେହ ପାଇଁ ଠିକ୍ ନୁହଁ କିନ୍ତୁ ଏଇ ଟାଇପ୍ ର ମେଡିସିନ୍ ୟୁଜ୍ କଲେ କିଛି ଅ ସୁବିଧା ହବନି ପୋକ ଜୋକ ମରିବେ ଆଉ ସବୁ ବି ପାଇଁ ଭଲ।
ଆଉ ଏଇଟା ତ ଭଲ। ତ ହଁ ସେଇ ଟାଇପ୍ ର କଣ ତ ଏଇ ଯୋଉଟା ଲିମ୍ବ ପତ୍ର ଦିଅନ୍ତି ଗୋ ମୁ ତ୍ର ଦିଅନ୍ତିନି ଆମର ସେଇଟା କଣ କି ଗୋଟେ ପିଡିଆ ଟାଇପ୍ ର କଣ ଗୋଟେ କରିକି ତାଙ୍କୁ ଛାଣିକିରି ସେ ଆମ ବଡ ଆମ ଦେଢସୁର ଯିଏ ସିଏ ତାଙ୍କ ଚାଷ ବାସ କରୁଚନ୍ତି, ସେଏ ତାଙ୍କ ଦେଇଥିଲେ ପାଣି ଟା ଗ୍ୟାସ୍ ହେଲା ଗ୍ୟାସ ହେଲାଠୁ ମୁଁ କହିଲି ଏଠୁ ଗୋଟେ ବାଲ୍ଟିରେ ପୁରଇି କଣ କିଏ ରଖିଚି ବ ତୁରେଇଚି ଏଇଟା ଗୋଟେ କଣ ଗ୍ୟାସ୍ ହଉଚି କଣ କିଏ ରଖିଚ କିି ଆଉ ସିଏ କହିଲେ ଏଟା ବାଇଗଣ ପୋକ ଔଷଧ ମାନୁନାହାନ୍ତି ଆଉ ଚାରି ପାଞ୍ଚ ପ୍ରକାର ପତ୍ର ସେଇ ମାନେ ଗାଁ ଆଡୁ ଆଣିକି ସଂଗ୍ରହ କରି କିଏ କହିଚନ୍ତି ଆଉ ତା କୁ କୋଉ ମାନେ ସେଟା ଭିଜିକି ପଚିକି ସଢିଲା ପରେ ତା ଭିତରୁ ଯୋଉ ରସଟା ହବ ତାକୁ ଏ ଯୋଉ ସ୍ପ୍ରେ ମେସିନ ରେ ପୂରେଇକି ସେ ସ୍ପ୍ରେ କରିବେ ଦିଥର ସ୍ପ୍ରେ କରୁଚୁ। ତଥାପି କିଛି ଭଲ ମାନେ ଆସିଛି ପୋକର ପରିମାଣ ଟା ଟିକେ କମି ଯାଇଛନ୍ତି। ମୁଁ କହିଲି ଆଉ ତା ଅପେକ୍ଷା ଯୋଉରା ରାସାୟନିକ ଦିନିଷ ଦେଇକି କାଇଁ ମଣିଷ ମାରିବ ଏମି ତି ତା ଦବ ଭଲ ଫସଲ ହବ ଲୋକଙ୍କ ପାଇଁ ଖାଦ୍ୟଟା ବି ଭଲ ରହିବ। ଆଉ ଏତ ଭଲ ଉପାୟ ଯିଏ କହିଛନ୍ତି ସେ ଭଲ କହିଛନ୍ତି ଏମିତି କରିକି ଡେଲି, ଡେଲି ପକା ଦି ଚାର ଦିନ ନେଖା ହେଇଯିବ ସେ ତଥାପି ପନ୍ଦର ଦିନ ଖଣ୍ଡେ ଆମର ରଖିଛନ୍ତି ପ୍ରାୟ ଗୋ ଦିଟା ସପ୍ତାହ ରଖିଲା ପରେ ସେ ପାଣିଟାକୁ ଛାଣୁଚନ୍ତି।
ନା ପନ୍ଦର ନୁ ଏକୋଇଶ ଦିନ ଗୋଟେ ମାଠିଆ ଯୋଉ ଗୁଡ ମାଠିଆ ନୁହେଁ ଗୁଡ ଯୋଉ ଆସୁଛି ମାଠିଆ ସେ ମାଠିଆ ଭିତରେ ରଖିକି ତା ଉପର ଟାକୁ ପୁରା ନିବୁଜ୍ କରାହବ। ଟା ଏକୋଇଶ ଦିନ ରହିବ, ଗୋମୂତ୍ର ଟା ଦେଲେ ଆହୁରି ଭଲ। ଗୋମୂତ୍ର ପୁରା ପାଞ୍ଚ ଲିଟ, ପୁରା ପଚେଇଦବ ଆଉ ଗୁଡ ଦିଆହବ। ଆଉ କରଞ୍ଜ ପତ୍ର, ଲିମ୍ବପତ୍ର, ଅରଖପତ୍ର ଏସବୁ ତା ଭିତରେ ରହିବ, ହଁ ତ ଏସବୁ ହଁ ଏ ଭିତରେ ସବୁ ରହିବ, ରହିକି ତାକୁ ଯଦି ଏ ପତ୍ର କୁ ଯଦ ଗ୍ରାଇଣ୍ଡିଙ୍ଗ କରିଦବ, କି ନହେଲେ ହେମଦସ୍ତାରେ ଛେଚି ଦବ। ପୁରା ତା ଭିତରେ ମେଲଟେ ପୁରା
ଅଁ, ତାର ସବୁ ପୋଷକ ଗୁଡାକ ମାନେ ଛେଚିଗଲା। ପରେ ଶୀଘ୍ର ମେଲଟ୍ ହେଇକି ତାଙ୍କର ଯାହା ଇଏଟା ଆସିବା କଥା ପଚିକି ଶୀଘ୍ର ସଢିଯିବ।
ହଁ ସେଥିରୁ ହେଲେ ସେଇ ଯୋଉ ବାହାରିବ ଯେତିକି ପୁରା ଗୋଟେ ଆଳୁ ବସ୍ତା ନେଇଯିବେ ଆଳୁ ବସ୍ତାରେ ପୁରା ଛାଣିଦେବେ। ଛାଣି ଦେଇକି ବୋତଲରେ ରଖିବେ ଯେ ସେ ମାନେ ଉଁ, ବର୍ଷ ଟାଙ୍କ ଯେକୌଣସି ଫସଲ କର। ଧାନ ବିଲ ହଉ ବା ଫସଲ ହଉ ଏଇଟା ୟୁଜ୍ କଲେ ଯଦି ହଁ ଧାନରେ ବି ପୋକ ଜୋକ ଲାଗୁଛନ୍ତି ଧାନରେ ପ୍ରୟୋଗ କଲେ କିଛି ଅସୁବିଧା ନାହିଁ। ଧାନ କର, ବାଇରେ ଫସଲ କର ଯୋଉଠି କର ଯାହା କର। ଏଇଟା ୟୁଜ୍ କଲେ କିଛି ନାହିଁ, ଆଉ କିଛି ମେଡିସିନ୍ ନାହିଁ ଏଇ ୟା ଏଇ ମେଡିସିନ୍ ଅପେକ୍ଷା କୋଉ ମେଡିସିନ୍ ଟା ଭଲ ନୁହଁ।
ଏଇ ଯୋଉ ଧାନରେ ଯୋଉ ଜଉଆ ପୋକ ପଡୁନାହାନ୍ତି, ମୋ ମାନେ ଜଉଆ ନା ମହୁଆ କୋଉ ଗୋଟେ ଧାନ ହେଇ ଆସିଲା ବେଳକୁ ବାହାରିଲା ବେଳକୁ ପଡୁଛି। ହଁ ସେଇ ଟାଇପ୍ ର ପୋକ ପଡୁଛନ୍ତି, ମାନେ ଲାଷ୍ଟ ଟାଇମ୍ ଧାନ ମାନେ ବାହାରିବା ବେଳକୁ ସେଉରା ମହୁଆ ଚିପିଦଉଛନ୍ତି ନା କଣ କହୁଚନ୍ ପୋକ ଗୋଟାଏ ହଁ ସେଇଟାରେ କଣ ଏଇ ଏଇ ଯୋଉ ଜିନିଷ ଟା ପ୍ରୟୋଗ କଲେ ହେଇପାରିବ?
ହଁ ଏଇ ଏଇ ଜିନିଷ ଟା କଣ ହଉଛି କି ଏଇଟା ପିତା ଅଂଶ ଲାହିବ। ଏଇଟା ଯୋଉଥିରେ ପଡିବ ମାନେ କୌଣସି ମାନେ ଧାନ ପୋକ ତଳେ ଫୁଲ ଖେଳେ ଏଟା ମିଠା ଲାଗେ। ଯଦି ମହୁଆ ପୋକ ଲାଗନ୍ତି, ଏଇ ଯେତେବେଳେ ସ୍ପ୍ରେ ହବ ଏଇ ଧାନ ତା ଫୁଲରେ ପଡିବ ଏଇ ଯୋଉ ସ୍ପ୍ରେ ଟା ଏଇଟା ପେ-ମାନେ ହେବି ସ୍ମେଲ୍ ହବ, ଏଠି ଗୋମୁତ୍ର ରହିଲା।
ନା ନା ହୁଁ, ମାନେ ତା ସ୍ମେଲ୍ ଟା ମଣିଷଙ୍କ ପାଇଁ କିଛି କ୍ଷ
ନାଇଁ ନାଇଁ ନାଇଁ ଏଇ ସ୍ମେଲ୍ ରେ ପରା ଏଟା ଗୋମୁତ୍ର ଟା ଶୁଣନ୍ତୁ ଗୋମିତ୍ର ଲୋକ ବି ଆଜିିକାଲିି ପିଉ
ଯେ ଯା ଯୋଉ ଲୋକ ଯୋଉ ପକଉଛନ୍ତି ନା, ଯୋଉଟା ଜିନିଷ ଟା ଗୋଟେ ଔଷଧ କଣ ଆଣି ପକଉଛନ୍ତି ମହୁଆ ପାଇଁ। ସେ ଔଷଧ ଯଦି ବିଲେ ସ୍ପ୍ରେ କରେ ତା ପାଖଣୁ ବେଳେ ହାପ୍ କିଲୋମିଟର ଏତକି ବି ସେ ସାଇଡ୍ ରେ ବି ଯାଇ ହଉନି ଏତେ ଗ୍ୟାସ୍ ହଉଛି ସେ ଔଷଧ ଟା।
ହେଇଟା ତ ହଉଚି କେମିକାଲ ଟା ଏଟା ଡାଇରେକ୍ଟ ଆମ ଲିମ୍ବପତ୍ର ଆମେ ଲିମ୍ବପତ୍ର ଟା ଆମକୁ ଡାଙ୍ଗ ଆମେ ପାଟିରେ ପୁରେଇ ଖାଉଚେ ନା ନାଇଁ କି ଗୋମୁତ୍ର ରେ ଆମେ ତ ଗ-ଗୋମୁତ୍ର ଫିଲ୍ଟର୍ କରି ଲୋକ ପିଉ ପାରୁଚନ୍ତି।
ହୁଁ।
ହେଲା କିି?
ହୁଁ, ନା ଏଇଟା ଗୋଟେ ଭଲ ଉପାୟ, ଏଇଟା ମାନେ ଆମେ ଯୋଉ ରାସାୟନିକ ଜିନିଷ ଟା ଯୋଉଟା ପାଇଁ ସେଟା ମାନେ ଯାହାହେଲେ ବାୟୁମଣ୍ଡଳକୁୁ କିଛିଟା ତ ଖରାପ କରୁଛି, ତାପରେ ଫସଲ ଯୋଉ ମାନେ ଆମର ଯୋଉ ଫସଲ ମାନେ କରୁଛେ ଯୋଉ ବାଇଗଣ ହଉ କି କୋବି ହଉ କି ଟମାଟୋ ହଉ ଯୋ ଫସଲ ଟା ଖାଦ୍ୟଟା ସେଟା ବି ଉଁ, ତାର କିଛିଟା ରାସାୟନିକ ଜିନିଷ ବ୍ୟବହାର କଲାମାନେ ତାର କିଛିଟା ସାଇଡ୍ ଇଫେକ୍ଟ ତ ରହୁଛି, ଏଇଟା ଠେଇଁ କିଛି ନାହିଁ, ଏଇଟା ଡାଇରେକ୍ଟ ପ୍ରାକୃତିକ ଉପାୟରେ ହଉଛି। ଏ ଆର୍ କିଛି ବି ସାଇଡ ଇଫେକ୍ଟ ନାହିଁ ଯୋଉଟା ମଣିଷ କୁ କ୍ଷତି କରିବ କି ବାୟୁମଣ୍ଡଳରେ କ୍ଷତି କରିବ କି ପଶୁ ପକ୍ଷୀ ଯିଏ ବି ଯୋଉମାନଙ୍କୁ ମୁଁ ବି ସେଇଥିରେ କିନ୍ତୁ ସେ ଜିନିଷ ଗୋଟେ ଏମିତି ବିଷାକ୍ତ ଜିନିଷ ପହିଲା ଯାଏଁ ପୋ କଟିଏ ବି ମରିଯାଉଛି।
ଏଇଥିରେ କଣ ପୋକ ଯୋଗ ହଁ
ଏଇଟା ସବୁଠୁ ମାନେ ଭଲ ଜିନିଷ ଏଥିଲେ ଯାହା କରିବ ଏଟା କିଥି ମାନେ ଦେହ ପାଇଁ କିଥି ଖରାପ
ତମର ମାନେ ଏଇଟା କେତେ ଥର ବ୍ୟବହାର କରି ସାରିକିରି ତାର ପ୍ରୟୋଗ ଟା ଯାହା ମାନେ
ଆମର ପ୍ରତିବର୍ଷ ତିଆରି ହଉଛି।
ମାନେ ଘରେ ନିଜେ ତିଆରି କରିଛନ୍ତି?
ଆମେ ବନେଇଦଉଛୁ ଏଇ ହା ଗୋଟେ ମାଠିଆ ଠେକିଲୁ ଆ ଠେକି ହଉ ଗୋଟେ ମାଠିଆ ଆଣୁଚୁଭାରି ମାଠିଆରେ ଆମର ଗୋମୂତ୍ରର ରଖା ହଉ ଛି ଆଉ ଲିମ୍ବ ପତ୍ର କରଞ୍ଜ ପତ୍ର ସେଇ ଯୋଉ ଅରଖପତ୍ର ଆମେ ଗାଈ ପୁରା ଛେଚି ଦଉଛୁ ହିମଦସ୍ତାରେ। ଆଉ ଗୁଡ କିଲେ ଦୁଇ କିଲୋ ପୁରଇ ଦଉଚୁ ହେଡାକୁ କୋଡିଏ ବାଇଶ ଦିନ ପ ପଚିଶି ଦିନ ଖଣ୍ଡେ ରଖା ହଉଛି ତା ପରେ ମନକୁ ତା ଭିତରେ ତା ଉପରେ କଣ କରୁୁ କି ଜରିରେ ଦେଇକି ମାଟି ଦେଇଦଉଚୁ।
ଆ ହଁ।
ମାଟି ଦେଇଦଉଛୁ ପୁରା ସେଇ ପୁରା ମାସେ ପାଖା ପାଖିଆ ରଖିଦଉଥୁ ତା ଭିତରେ ପୁରା ରହିକି ପଚିକି ଯେତେବେଳେ ବାହାରକରୁ ଗୋଟେ ଆଳୁ ପଟି ନେଇଯାଉଛୁ। ଆଳୁ ପଟିରେ ତାକୁ ପୁରା ଢାଳିକି ଛାଣି ଦଉଛୁ। ଛାଣି ଦେଲା ପରେ ଜୋ ପାଣିଟା ହେଲା ବତଲରେ ପୁରଇକି ମାନେ କାଚ ବୋତଲରେ ରଖିଦଉଚୁ ପ୍ଲାଷ୍ଟିକ୍ ଭିତରେ ରଖୁନୁ କାଚ ବତଲରେ ପୁରେଇ ଦଉଚୁ। ପୁରଇକି ପୁରା ପ୍ୟାକ୍ କରିକି ରଖୁଛୁ ଯେତେବେଳେ ଯୋଉଠି ବାଇଗଣ ଲଗେଇଲୁ ବାରିରେ କି ଗୋଠି। କିି ବାଇଅନ୍ ବିଲ
ଏଇ ଏଇ ଶୋଇ ଜିନିଷ ଟା ତାର ଡେଟ ଟେ କିଛି ମାନେ ଯେମିତି ଆମେ ଜିନିଷ ୟୁଜ୍ କରୁଚେ।
ନ ନାଇ ୟାର ଏକ୍ସପାୟର ଡେଟ ନଥାଏ। ୟାର ଏକ୍ସପାର ଡେଟ୍ ନଥାଏ ହଉ ହଉ ରଖ ଆଉ ପଥରେ କେତେବେଳେ କଥା ହେବା ହାଁ।